କଣ କରୁଛି ରୋଷେଇ ଶେଷ।
ରୋଷେଇ ଶେଷ, ନା ନା ତମ ବାହାଘର କେତେ ବର୍ଷ
ହ୍ୟାଲୋ। ହଁ କୁହ।
ମୁଁ କହିଲି ତମ ବାହାଘର କେତେ ବର୍ଷ ହେଲାଣି?
ଘର ଆଠ।
ଆଠ ବର୍ଷ ନା ନା ତମ ଘରେ କି କି ଓସା ଅଛି?
ଓଷା।
ହୁଁ।
ଆମ ତ ମାଣ ବସା ନାହିଁ।
ହୁଁ।
ମାଣବସା ନାହିଁ ଯେ ହେଲେ ବସା ହଉଛି ଆଉ। ହୁଁ ରଜ ଭାଗ ଅଛି ନିଶ୍ଚ ମୁଁ କରୁଛି।
ତମେ କରୁଛ?
ହୁଁ। ତମର ନାହିଁ।
ଆମ ଆଡେ ଅଁ ଆମ ଘରେ ଅଛି ଯେ ମୁଁ କିନ୍ତୁ କେବେ ଦେଖିନି। ଆନୁ ଏତେ ସକାଳ ମୁଁ କେବେ ଉଠିନି କି ଦେଖିନି।
ହୁଁ ହୁଁ ହୁଁ।
ଆଉ ଏଠି ଯୋଉ ଶାଶୁ ହେରିକା ବସୋ ଉନାହନ୍ତି। ଶାଶୁ ହେରିକା ବସୁନାହାନ୍ତି।
ଆଁ ନାଇଁ ଏଠି ନାହିଁ, ଏଠି ନାହିଁ। ଶାଶୁ ମା ବି ନାହାନ୍ତି।
ଆଉ ଖାଲି ଖୁଡି ଶାଶୁ ମାନେ।
ହଁ।
ସେମାନେ ବସଉନାହାନ୍ତି।
ହଁ ସେମାନେ ବସଉଛନ୍ତି, ଖା ଥରକ ତ ମୁଁ ଛୁଆଁତି ହେଇଥିଲି।
ସଇ ନା ମୁଁ ବସେଇ ନେଇ ଏଥର।
ଓହୋ ଉ ଏଥର ବସେଇବ ଆଉ।
ହୁଁ।
ଆଉ ଜ୍ୱାଇଁ ଆସିନାହାନ୍ତି?
ନାଇଁ ଆସିନାହାନ୍ତି।
କେତେବେଳେ ଆସିବେ ଦିଟା?
ହଁ ଦିଟା ରେ।
ରୋଷେଇ ସରିଲାଣି?
ହଁ ରୋଷେଇ ସଇଲାଣି।
ରୋଷେଇ ଖିଆ ପିଆ କେତେବେଳେ ହଉଚି?
ଖିଆ ପିଆ ଦିଇଟାରୁ ସାଢ଼େ ଦିଇଟା ଭିତରେ ଆଉ।
ଅ ହ। ଦୁଇରୁୁ ସାଢେ ଦୁଇ। ତାପରେ ଶେଷ କାମ ଶେଷ ଆଉ। କୁଆଡେ ବୁଲାବୁଲି କରି ଯାଉଚ ଚାରଟା ବେଳକୁ?
ନାଇଁ ଚାରିଟା ବେଳକୁ କୁଆଡେ ବୁଲାବୁଲି ଆ ଏଠି ପାର୍କ ଅଛି ଯେ ମୁଁ କୁଆଡେ ବୁଲାବୁଲି କରିବାକୁ ଯାଉନି। ଘର ଆଗ ସାମ୍ନା ତିନିଟା ଚାରିଟା ମନ୍ଦିର ଅଛି। ମୁଁ ସନ୍ଧ୍ୟା କେତେଟା ସାଢେ ଛଅଟା ରୁ ସାଢେ ଛଅଟାରୁ ସାଢ଼େ ସାତଟା ସବୁ ସବୁ ମନ୍ଦିର ବୁଲିବାକୁ ଯାଉଚି।
ସାଢେ ଛଅରୁୁ ସାଢେ ସାତଟା?
ହଁ ଘଣ୍ଟା ଟେ।
ସିଆଡେ ପାଖେରେ ସବୁ ମନ୍ଦିର ଅଛି?
ହଁ ହଁ ଏଇଠି ଗୋଟେ ଯୋଉ ଶିବ ମନ୍ଦିର ଅଛି, ଗୋଟେ ରାଧାକ୍ରିଷ୍ଣ ମନ୍ଦିର ଅଛି। ଆଉ ଗୋଟେ ହନୁମାନ ମନ୍ଦିର ଅଛି, ଆଉ ଗୋଟେ ଶନିଙ୍କ ମନ୍ଦିର ଅଛି, ଆଉ ଗୋଟେ ମଙ୍ଗଳା ମନ୍ଦିର ଅଛି।
ହଁ।
ହଁ। ସବୁ ମନ୍ଦିରରେ ଯାଇକି ଆଳତି ଶଇଲେ ଆସୁଚି।
କାହା ସାଙ୍ଗେ ଯାଉଚ?
ମୁଁ ଏକା ଯାଉଚି ଘର ଆଗେରେ ଏଇଠି ସାମ୍ନାରେ ଅଛି।
ସକାଳେ?
ସକାଳ ଓଳି ମୁଁ ଯାଉନି ଇଏ ଅଫିସ୍ ଯାଉଛନ୍ତି ଭାରି ଉଠୁ ଉଠୁକା ସାଢ଼େ ଛଅଟା ସାତଟା ପାଖାପାଖି ହେଇଯାଉଚି। ହୁଁ ଉଠିକି ଗାଧେଇ ପାଧେଇକି କାମଧନ୍ଦା ସାରିକି ଇଏ ଖାଇ ପିଇକି ଗଲା ବେଳକୁ ସାଢେ ନଅ ଟା। ଆଉ ସକାଳେ ମନ୍ଦିର ଯାଉନି। ସନ୍ଧ୍ୟାବେଳେ ସବୁଦିନ ଯାଉଚି। ସନ୍ଧ୍ୟା ଦେଇସାରିକି ମନ୍ଦିର ଯାଉଚି, ସାଢ଼େ ଛଅଟାରୁ ଯାଉଚି ଯେ ସାଢ଼େ ସାତଟାରେ ଆଉଚି।
ସକାଳେ ତ ଟାଇମ ହଉନି କାହାକୁ ଆଉ। ସକାଳେ କାମ ଜୋରେ।
ହଁ ସକାଳେ ରୋଷେଇ କାମ। ସେ ଖାଇ ପିଇକି ଅଫିସ୍ ଯାଉଛନ୍ତି। ଆଉ ଟାଇମି ଠାକୁରଙ୍କୁ ଟାଇମ୍ ଦେଇ ହଉନି। ସନ୍ଧ୍ୟା ଟାଇମ୍ ତକ ଫ୍ରି ମିଳୁଚି। ମୁଁ ମୁଁ ମୋର ସକାଳ ସାଢ଼େ ଛଅଟାରୁ ଯାଉଚି ଯେ ସାଢ଼େ ସାତଟାରେ ଆସୁଚି ଆଉ।
ଉଁ ହୁଁ। ପାଖେରେ କୋଉ ମନ୍ଦିର?
ପାଖେରେ, ଘର ପାଖେରେ ସବୁ। ଘର ଆଗ ସାମ୍ନା ଶିବ ମନ୍ଦିର, ରାଧାକ୍ରିଷ୍ଣ ମନ୍ଦିର। ଆଉ ମଙ୍ଗଳା ମନ୍ଦିର ସବୁ ଘର ଆଗ ସାମ୍ନା।
ଅ ହ। ଆଉ, ଆଉ ଧବଳେଶ୍ୱର କେତ ଥର ଗଲଣି?
ଧବଳେଶ୍ଵର ତିନି ଚାରି ଥର ଚାରିଥର ଗଲିଣି।
ତମେ କେତେଥର ଗଲଣି?
ମୁଁ ମୋ ବାହାଘର ପୂର୍ବରୁ ଯାହା ।
ଆଉ ଭାଇନାଙ୍କୁ କହୁନ ନେଇ ଆସିବେ ବୁଲେଇକି ନେଇକି ଛାଡିଦେବେ।
ହୁଁ ହୁଁ ହୁଁ। ହଁ ଭାଇନା ବାହାଘର ପୂର୍ବରୁ ଯାହା ଯେତିକି ବୁଲାବୁଲି ହେଇଥିଲା। ଏ ପୁଅ ହେଲା ପରେ ସେ ଯୋଉ ଦୁଷ୍ଟ ହଉଛି ଆଉ ଯିବାକୁ ବି କୁଆଡେ ଇଚ୍ଛା ଲାଗୁନି।
ପୁଅକୁ ବି ନେଇକି କେବେ ଦେଖେଇ ଦେଇନ?
ପୁଅକୁ?
ହଁ।
ନା। ପୁଅକୁ ଖାଲି ଯାହା ପାଖା ପାଖି ହେଇ ମାର୍କେଟ ଫାର୍କେଟ ଯାଉଛି ଯାହା। ଆଉ ଏଇ ପାର୍କ ଫାର୍କ ଟିକେ ଯିବ ସେତିକି। ଫୁଣି ଆଉ।
ଏ ତମ ଘର ପାଖରେ କିଛି ମନ୍ଦିର ନାହିଁ?
ଘର ପାଖେରେ? ଘର ପାଖେରେ ହେଇଆଡେ ଗଲାବେଳକୁ ତ ଯୋଉ ଯୋଉ ଶିବ ମନ୍ଦିର ଟା ଆଉ।
ଶିବ ମନ୍ଦିର।
ହୁଁ ଆଉ ଘର ପାଖରେ ଆଉ କୋଉ ମନ୍ଦିର।
ଆଇ ଜି ସାଇବାବା ମନ୍ଦିର କି ତାରିଣୀ ମନ୍ଦିର ସେଠି ସେ ପାଖା ପାଖି ଆଉ କିଛି ନାହିଁ। ମାର୍କେଟ ଉପରେ ଆଉ ହଁ ହଁ ମୋର ମନେ ପଇଲା ଏଇଠି ଏଠି ଗୋଟେ ସାଇବାବା ମନ୍ଦିର ଆଉ ଅଛି।
ହଁ ଯାଉଛ?
ହଁ।
ଓହୋ ବ୍ରତ କରୁଛ ବାବାଙ୍କର?
ହୁଁ କରିଛି।
କେତେ ପାଳି?
ଉୁଁ ପାଞ୍ଚ ପାଳି ସାତ ପାଳି କରିଛି।
ହୁଁ।
ତମେ କରିଛ?
ମୁଁ ହଁ କରୁଛି ମୁଁ ନଅଗୁରୁବାରେ ବ୍ରତ କରିଥିଲି।
ନଅ ଗୁରୁବାର ନାଇଁ ମୁଁ ସାତ ପାଳି କରିଛି।
ମୁ ଗୁରୁବାର କରିଥିଲି ତାପରେ ଏ ଆଉ କରିବି କରିବି ବୋଲି ଆଉ କରିପାରୁନି। ସାତ ପାଳି କୋଉଠି ବାହାହେଲା ପରେ ନା
ନାଇଁ ନାଇଁ ମୁଁ ବାହାଘର ଆଗରୁ କରିଛି ଏଠି କରିନିନି ହଉ ବାହା ହେଲା ପରେ କରିନି ବାହାଘର ଆଗରୁ କରିଛି।
ଓହ। ଆଉ କଣ?
ସବୁ କାମ ସରିଲାଣି କାମଧନ୍ଦା ସଇଲାଣି?
କାମ ଧନ୍ଦା ସେଇଟାର ପୋଛି ହୋନି ତାପରେ ମୁଁ ପୋଛିଦେବି। କାମ ସରିଲାଣୀ।
ତମ ସାଙ୍ଗରେ
ହଁ।
ଆଗିଚି ଖାଇ ପିଇ ସାରିଲେଣି?
ଖାଇ ପିଇ ଅଧା ଅଧିଙ୍କର ସରିଲାଣି ପୁଅ ଟା ଆସିନି ଭାଇ ଆସିବେ ବାପା ହେରିକା ଖାଇନାହାନ୍ତୀ ଖାଇବେ। ସରିଲାଣି କାମ। ଏଇନୁ କଣ ଖାଇକି ଶୁଆ ଶୋଇଚି।
ହଁ ଏଇନାକେ
ଆ ଟିକେ ରେଷ୍ଟ ତାପରେ ପୁଣି ହେଠୁ ଷ୍ଟାର୍ଟ କାମ ଆଉ। ତାହେଲେ ତିନି ସାଢ ଚାରିଟା ପାଞ୍ଚଟା ଯାଏ ରେଷ୍ଟ୍ ଆଉ।
ହଁ ହଁ ପାଞ୍ଚଟା ପାଞ୍ଚଟା ଯାଏ ରେଷ୍ଟ ତାପରେ ପୁଣି ଉଠିକି ଘର ଦ୍ୱାର ଓଳା ଓଳି ସବୁ କାମ ଧନ୍ଦା ସାରିକି ଏଣେ ସାଢେ ଛଅଟା ଭିତେରେ ସନ୍ଧ୍ୟା ଦେଇକି ମୁଁ ମୋର ମନ୍ଦିରକୁ ଯାଉଚି ତାପରେ ମନ୍ଦିର୍ ଜାରୁ ଆସିଲେ କେତେବେଳେ ବି ବଜାର ଯାଉଚୁ ହାରି ଯଦିକେ ଆସିବେ ହାରି ପୁଅ ତାହେଲେ ସାଙ୍ଗ୍ ସାଙ୍ଗେ ବଜାର ଯାଉଚୁ ବି ବୁଲିକି ଆସୁଚୁ।
ଓ ହୋ।
ବାହାରକୁ ଆସି ଗୋଟେ ଫାଇଦା ମିଳିଲା ଯେ ଭଲ ବଜାର ବୁଲି ହଉଚି।
ଶାଶୁ ନାହାନ୍ତି ଆଉ ଖାଲି ଶଶୁର ଯେ ସେ ଦଦା ଶଶୁର ଏଇ କାମ।
ସବ୍- ଶଶୁର ସବୁ ଅଲଗା କରୁଚନ୍ତି ଛାଡୁଚନ୍ତି।
ହଁ- ପରା ଏଇନୁ ଟିକେ ଖାଲି ଯାହା ବୁଲାବୁଲି ସରିଲା। ଆରେ ସର୍ଲା ଆଉ ତାପରେ ତ
ଛୁଆ ମାନେ ପାଠ ସାଠ ପଢିବ ସିଏ ଆଉ କି ବୁଲି ହବ ନା ଆଉ ବି କିଛି ହବ ଆଉ ହବନି। ହୋ।
ହାଁ ତମର ସେଠି ବାରି ଅଛି?
ହଁ।
ଅଛି ନା?
ଏଇଠି ନାହିଁ ଯାହା ଅଛି ଦାଦାଙ୍କ ଘର ଆଡେ।
ହୁଁ।
ଏଠି ନାହିଁ କିଛି। ଏଠିଥିଲେ ଆମେ ସବୁ ଯାହା ଲଗା ଲଗି କରି ପକାନ୍ତୁ।
ପନିପରିବା କିଛି କେବେ ଲଗେଇନ?
ନା ହେପଟେ ଯାହା ଲଗା ହୁଏ ବାରିରେ ଆର ବାରିରେ।
ତମେ ଅବିବାହିତ ବେଳେ କିଛି ଲଗା ଲଗି କରିନ?
ଫୁଲ ଗଛ ଲଗେଇଚି।
ଫୁଲ ଗଛ?
ହଁ -ଫୁଲ ଲଗେଇଚି। ପ୍ଲସ୍ ଥ୍ରୀ ପରେ କଣ୍ ସାଙ୍ଗେ ସାଙ୍ଗେ ବାହାଘର?
ହୁଁ।
ମୁଁ କହିଲି ପ୍ଲସ୍ ଥ୍ରୀ ପଢା ତ ସରିଲା ପରେ ସାଙ୍ଗେ ସାଙ୍ଗେ ବାହାଘର ହେଇଚି?
ଉଁ -ପ୍ଲସ୍ ଥ୍ରୀ -ନାଇଁ ପ୍ଲସ୍ ଥ୍ରୀ ପଢ଼ା ସଇଲା ପରେ ଗୋଟେ ବର୍ଷ ରେଷ୍ଟେ ରେଷ୍ଟେ ନେଇକି ତାପରେ ବାହାଘର। ଗୋଟେ ଗୋଟେ ରେଷ୍ଟେ ନିଆ ହେଇଚି।
ତମର ବି ସାଙ୍ଗେ ସାଙ୍ଗେ ବାହାଘର?
ମୋର ସାଙ୍ଗେ ସାଙ୍ଗେ ହେଇଚି।
ନାଇଁ ମୋର ଗୋଟେ ବର୍ଷ ମୁଁ ରେଷ୍ଟ ନେଇକି ତାପରେ ବାହାଘର ପ୍ଲସ ଥ୍ରୀ ସରିଲା ପରେ ଗୋଟେ ରେଷ୍ଟ୍ ତା ପରେ ବାହାଘର। ଆ ଝିଅ କଣ କରୁସନ୍ତି?
ଝିଅ ଏଇନେ ଅଛି ବ୍ୟାଙ୍କରେ। ବ୍ୟାଙ୍କ୍ ରେ ଅଛନ୍ତି। ଆଉ ବ୍ୟାଙ୍କରେ ଅଛି।
ହୁଁ। କଉଠି ଅଛନ୍ତି?
କଟକ।
କଟକ୍ ରେ।
ହଁ।
ତମେ ସନ୍ଧ୍ୟାବେଳେ ମନ୍ଦିର ଯାଅ?
ଏଠି ନାହିଁ ପାଖରେ କିଛି ପା ପାଖରେ କିମେ ଯାଆନ୍ତୁ ପାଖରେ ତ ନାହିଁ ଆଉ କିଏ ଯାଉଛି। ତାପରେ ଯିବାକୁ ଗୋଟେ ସାଙ୍ଗ ଦରକାର। ଆମ ଶର ତ ପୁଣି ଯିବ।
ହଁ ହଉ
ଓଉ।
ହଉ କଉଦିନ ଆମ ଆଡ଼େ ଆସିବ।
ଯିବା ଆଉ ଫ୍ରି ହେଲେ ଯିବା ଆଉ।
ହଁ। ହଉ ନା ନା ମୁଁ ରଖୁଛି।